ହ୍ୟାଲୋ, ହଁ ମ୍ୟାମ୍ ନମସ୍କାର।
ହଁ କୁହନ୍ତୁ।
ଆଉ କେମିତି ଅଛନ୍ତି?
ବଢିଆ ଅଛି ଆଉ।
ଆଉ କେମତି କଣ ଚାଲିଛି ସବୁ?
ସବୁ ଠିକ ଠାକ।
ଆଉ ଆପଣ ପୁରୀ ଗଲେଣି କେବେ?
ଯାଇଥିଲି ଏଇ ସଟ ଏଇ ସନ ହଁ ଏଇ ସଣ୍ଡେ ତ, ତା ପୁର୍ବ ସଣ୍ଡେ।
ଓହୋ।
ଜଗନ୍ନାଥ ମନ୍ଦିର, ହୁଁ।
ଆଉ କୁଆଡେ କୁଆଡେ ଗଲେ?
ମନ୍ଦିର ଭିତରକୁ ତ ଯାଇନି। କାହିଁକି ନା ଆମର ଯେହେତୁ ଜେଜେଙ୍କର ଡେଥ୍ ହେଇସାରିଚି। ମନ୍ଦିର ଭିତରକୁ ତ ଯାଇ ହବନିଁ, ବାହାରେ ପତି ଦେବଙ୍କ ଦର୍ଶନ କରିକି ଆସିଲି ଆଉ ବାହାରେ ଅଭଡ଼ା ଖାଇକି ଆଉ।
ଅଭଢା ଖାଇଲେ କଁ କଁ ଖାଇଲେ ଅବଢାରେ?
ନାନୁ ଥିଲା ଡାଲି ଆଉ ଆଉ କଣ ଥିଲା? ଆ ଖଟା ଖିରି ଆଉ ଗୋଟେ ମିକ୍ସି ମହୂର ଯୋଉଟାରେ କୁହନ୍ତି। ବେସର ବେସର ସେତିକି ଆଉ। ବାହାରେ ତ ଏତେ ଭଲସେ ସେ ଯାହା ମାଗି ମାନେ କହିବାକୁ ପଡିବ ଅ ଆମର ଜଣ ମାନେ ଯୋଉ ଥାନ୍ତି ନନା ମାନେ ତାଙ୍କୁ କହିଲେ ସେ ଆଣି ପତ୍ରରେ ଅଳ୍ପ କିରି ଦେଇ ଦେଇଯିବେ। ରୁକୁ ଗଲେ ଯେମିତି ଖାଇହବ।
ଭଲସେ ସେମ୍ତି ତ ଖାଇ ହବନି ଆଉ।
ଭିତର ମନ୍ଦିର ଭିଡ ଥିଲା ନା ଭିଡ ନଥିଲା?
ବି ମନ୍ଦିର ତ ସବୁବେଳେ ଗହଳି।
ଆଚ୍ଛା, କେତେଳେ ଯାଇଥିଲେ କି?
ମୁଁ ଯାଇକି ପହଞ୍ଚିଲି ଦଶଟା ରାତି ଦଶଟା ଏ ହେଇଯାଇଥିଲା ହଁ। ହଁ ମୁଁ ପହଞ୍ଚିଲି ବା ସାଢେ ନଅଟା ପାଖରେ ଗୁଣ୍ଡିଚା ମନ୍ଦିର ପାଖରେ ଓହ୍ଲେଇଲି। ଏଁ ତାପରେ ସେଠୁ ଗାଡ଼ିରେ ଗଲି ଅଟୋରେ। ନା ନା ଗୁଣ୍ଡିଚା ମନ୍ଦିର ପାଖରେ ଓଲ୍ହେଇଲି ନି। ଯୋଉ ମେଡିକାଲ ଛକ ପାଖରେ ଓଲ୍ହେଇଲି।
ଆଚ୍ଛା ଆଚ୍ଛା, ସେଉଠୁ ଯାଇଥିବେ ଅ ଟରେ କି ବସ ରେ ଛୋଟ ବସ୍ ଯୋଉ ଚାଲୁଛି।
ହୁଁ ଅଟରେ ଗଲି ଆଉ।
ଆଚ୍ଛା, ତାପରେ କଁ କଲେ?
ଗଲି ଠିଆ ହେଲି କିଛି ସମୟ ଦୂରରୁ ଦେଖିଲି ଚାରିପାଖ ବୋହୁତ।
ଆପଣଙ୍କୁ ଭଗବାନ ଭଲ ଲାଗନ୍ତି?
ମୁଁ ଜଣେ ଯାଆଙ୍କ ପାଖକୁ ଯାଇଥିଲି।
ଜଗନ୍ନାଥ।
ହୁଁ ହୁଁ।
ଓହୋ।
ଏମିତି ଆଉ।
ଆଉ କାକଟପୁର ମଙ୍ଗଳା ଯାଇଚନ୍ତି?
ଆମ ଘର ପା ସେଇପଟେ।
ଓହୋ ତାହେଲେ ତ ଆଉ ସବୁବେଳେ ଯାଉଥିବେ ଆଉ।
ସବୁବେଳେ ତ ଯାଇ ହୁଏନି। ଯେହେତୁ ମୁଁ ଏଇ ଭୁବନେଶ୍ଵରରେ ରହୁଚି। କିନ୍ତୁ ହଁ ଯାଏ ସନ୍ଧ୍ୟାବେଳେ ସନ୍ଧ୍ୟା ଆଳତି ଦେଖିବା ପାଇଁ। ଘରଠାରୁ ଦୁଇ କିଲୋମିଟର ହବ ମନ୍ଦିର।
ଆଛା ସେଠି ପଣା ଏକା କୋହୁଥିଲ ଥରେ ଭଲ ଦିଏ ବୋଲି।
ହୁଁ ସେଠି ସନ୍ଧ୍ୟାବଳେ ଆସ କେବେ ଯଦି ତମେ ଯାଅ ଆମ ଘର ଆଡିକି ସତ କଥା ମୁଁ ହଁ ସେମିତି ବଲେ ଯଦି କିଛି ଆସିଲା ସେମତି କି ଯାଇଚ କି କଣ ସନ୍ଧ୍ୟା ବେଳେ ଗୋଟେ ପଣା ହୁଏ ହେଲା ମାନେ ମୁଁ ନିଜେ ନେଇକି ଯାଏ କଦଳୀ ଆଉ ନଡିଆ ଏ ସବୁ ଫ୍ରୁଟ୍ସ ନେଇକି ଯାଏ ଆଉ
ହୁଁ।
ଓ ଗୁଜୁରାତି ସେଥିରେ ଛେଚା ହେଇକି ପକା ହୁଏ। ପଣା ଟା ହୁଏ କହିଲି ପା ସେ ପଣା ମାନେ ଟେଷ୍ଟ ଆଉ ସ୍ମେଲ ପୁରା ଘର ପୁରା ବାସ ଆଉ ଦିଅ ଆଉ ତ ଆମର ତ ଏବେ ଯାଇ ହବନି। ସେଥିଲାଗି ବନ୍ଦ ଅଛି ଅଉ।
ମୁଁ ଥରେ ମଝିରେ କାକଟପୁର ମନ୍ଦିର ଯାଇଥିଲି। ପୁରା ପାଖରୁ ମଙ୍ଗଳାଙ୍କର ଦର୍ଶନ କଲି।
ସେ ଭିତରକୁ ଛାଡିଲେ ଯୋଉ ଆମର ଯୋଉ
ହଁ ଭିତରକୁ ଛାଡିଲେ। ପୁରା ମଙ୍ଗଳାଙ୍କ ପାଖ ଖୁକୁ ପୁରା ମୂର୍ତ୍ତି ପାଖକୁ।
ସେଠି ଲକ୍ଷ୍ୟ କେତେବେଳେ ରଖିଚ ମାଙ୍କର ମାନେ ଏମତି ମୁଣ୍ଡରୁ ଏମତି ଝାଳ ହଁ ହଁ ହଁ। ଝାଳ ବହାରେ। ଆଉ ସେ ଜିନିଷ ଟା ଦେଖି-ଦେଖିଚ ନା ସେ ସିନ ଟା?
ଝାଳ ବାହାରୁଥିବେ ମାନେ ଟିକେ ଏମତି ପାଣି ଟୋପା ପଡିଥିବାର ଦେଖିଚି। କିନ୍ତୁ ଭଲସେ ବୋଧେ ମାର୍କ କରିଥିବି କଣ କରିଥିବି କିନ୍ତୁ ଏବେ ମନ ନାହିଁ।
ହୁଁ ହୁଁ ହୁଁ।
ଯାହୋଉ।
ଏମିତି ଅଉ। ହୁଁ। ହ
ଆଉ କୁଆଡେ କୁଆଡେ ବୁଲଚ ପୁରୀ ପାଖେ?
ପୁରୀ ପାଖରେ ଆଉ ଯୋଉ ମାତା ମଠ ଅଛି ସେଠି। ଆଉ ଗୋଟେ ଯୋଉ ସବୁ ଶିବଙ୍କର ସବୁ ହଁ ହଁ। ହଁ ହଁ ହଁ ଓମକାରେଶ୍ୱର୍ ନାଁ ଟା ମନେ ପଡୁନଥିଲା ଓଁଙ୍କାରେଶ୍ୱର୍।
ହୁଁ ସେଇଠି ଆମେ ଥରେ ଯାଇଥିଲୁ ସେଇଟ ସେଇଟା ବି ବହୁତ ବଢିଆ ଜାଗା ଟା ଶହେ ଆଠ ଶିବଲିଙ୍ଗ ଅଛନ୍ତି। ଯୋଉ କୃଷ୍ଣ ଯୋଉ ବିଷ୍ଣୁ ହୋଉଚି ଯୋଉ ଶୋଇଥିବେ ଯୋଉ ସାଆ ପଦ୍ମନାଭ ନା କୋଉ ଇଏଟା।
ସେଇଠି ମାନେ ବିଷ୍ଣୁ ଶୋଇଥିବେ ଯୋଉ ଅ ସପ୍ତ ଫେଣୀ ନାଗ ଉପରେ ଆଉ ଲକ୍ଷ୍ମୀ ହୋଉଚି ଗୋଡ ମୋଡି ଦୋଉଥିବେ।
ସେଇ ଜାଗା କି କଣ ମୁଁ ବି ଦେଖିଛି ମୋର ପର୍ଟିକୁଲାର ମନେ ପଡୁନି।
ହୁଁ ସେଇଠି ଆଉ ଗୋଟେ ଅଛି ରାଧା ଦୋ ରାଧାକୃଷ୍ଣ ଦୋଳି ରେ ହୋଉଚି ଝୁଲିଥିବେ ତାଙ୍କୁ ଝୁଲେଇବ ଆ ସେଇଠି ହଉଛି ଅ ଜଗନ୍ନାଥଙ୍କ ର ବଳଭଦ୍ରଙ୍କ ରଥର ଚକ ବି ଅଛି ତମର ଚକ ବି ବୁଲେଇବ ଦେଇ ସେଠି।
ହଁ ସେଟା ବି ଅଛି ମତେ ବି ଦେଖିଲା ଭଳିଆ ଲାଗୁଚି।
ହୁଁ ଆଉ ସେଇଠି ଗୋଶାଳା ପରି ଅଛି ସେଇଠି ହଉଛି ସବୁ ଗାଈ ବାଛୁରୀ ମାନେ ଥିବେ ତମେ ନଡା କିଣିକି ନେଇକି ଦବ ତାଙ୍କୁ। ଭଲ ଜାଗା ଟା କିଂନ୍ତୁ? ସବୁ ଅଛନ୍ତି ଆଉ ଗୋଟେ ବାହାରେ ଗୋଟେ ବଡ ଶିବଙ୍କ ମୂର୍ତ୍ତି ଟା ଅଛି ଆଉ।
ହୁଁ।
ଆଉ ଆ ଆଉ କୁଆଡେ କୁଆଡେ ଯାଇଚନ୍ତି?
ଆଉ କୁଆଡେ ଆଉ ଯୋଉ ସଙ୍କରି ସି କୋ ଶଙ୍କରାଚାର୍ଯ୍ୟ ମଠ ଗୋଟେ ଅଛି ପୁରୀରେ।
ଆଚ୍ଛା ଆଚ୍ଛା ସେଇଟା ମୁଁ କେବେ ଯାଇନି।
ହଁ ସେଇଟା ବି ବଢିଆ ଜାଗା ଟା। ବୋହୁତ ବଢିଆ ଜାଗା ଟା ସେ ସେଇ ଜାଗା ଟା ବହୁତ ବଢିଆଟେ।
ଓହୋ ଆଉ ଆପ ଅଣ କଟକ ଚଣ୍ଡୀ ମନ୍ଦିର ଆସିଚନ୍ତି?
ନା କଟକରୁ ମୁଁ ପ୍ରାୟ ଯାକ ବୁଲିିନି ସତ କଥା।
ନା ନା ଏବେ ଏବେ ଚଣ୍ଡି ମନ୍ଦିର ଆସିବ ଏବେ ତ ଚଣ୍ଡୀ ମନ୍ଦିର ଆଗୁରୁ ଟିକେ ଛୋଟ ମନ୍ଦିର ଥିଲା ଏବେ କିନ୍ତୁ ବଡ ହେଇଯାଇ ଚି ଏବେ ଭାଙ୍ଗିକି ବଡ଼ କରିଦେଇଛନ୍ତି ମନ୍ଦିରକୁ। ସେଇଠି ହଉଚି ଭଲ ବେଶ ହୁଏ।
ଦଶହରା ଟାଇମ୍ ରେ।
ଚୋ ଅଁ ଯୋଉ ହୁଏନି ଚଉଦ ଦିନି ନା ପନ୍ଦର ଦିନ ବେଶ ସେଇ ସ ପ୍ରତିଦିନ ଗୋଟେ ଗୋଟେ ବେଶ। ମହାକାଳୀ ବେଶ ମହା ସରସ୍ଵତୀ ବେଶ
ବେଶ ମହାଲକ୍ଷ୍ମୀ ବେଶ ଆଛା। କଟକ ସହିତ ଟିକେ ମୁଁ ଆଁ ଅଧିକ ଇଏ କାହିଁକି ନା କଟକରେ ଆମର କେହି ନାହାନ୍ତି ନା ମୁଁ କେବେ ଯାଇନିମାନେ ଯାଇଚି ଯାଏ ପଳେଇ ଆସେ ମାନେ ରହିକି ଯେମିତି ଗୋଟେ ଜାଗା ବୁଲିବା ସେମିତି ବୁଲିନି ଆଉ କଟକରେ କୋଉଠି କଣ
ଆଉ କଟ କଟକରେ ଆଉ କଣ ଆଉ ଅଛି ଷ୍ଟାଡିୟମ ଅଛି ବାରବାଟୀ ଷ୍ଟାଡିୟମ ଅଛି। ଇଣ୍ଡୋର ଷ୍ଟାଡିୟମ ଅଛି।
ସେଇଟାକୁ ମୁଁ ଦୂରରୁ ଦେଖିଚି ମାନେ ଭିତରୁ କେବେ ଯାଇନି।
ନା ନା କେବେ ଗୋଟେ ବାରବାଟି ଷ୍ଟାଡିୟମ ଯିବ ଭଲ ଇଣ୍ଡୋର ଷ୍ଟାଡିୟମ ବି ଯାଇପାରିବ ତମେ।
ଆଛା ବାଲିଯାତ୍ରା ପଡ଼ିଆ ପାଖରେ ଆଛା।
ଆଉ
ଆଉ କଣ ଆଉ କଣ କଣ ଜାଗା ଅଛି?
ଆଉ ନ
ନରାଜ ଅଛି ହଁ ନରାଜ ଟା ତ ମୁଁ ଦେ ଦେଖିଥିଲି ଇଏରେ ଇନଷ୍ଟାରେ ଦେଖିଥିଲି।
ନାଇଁ ନ ସେଇଟା ବି ଗୋଟେ ଭଲ ଜାଗା ଟା। ସେଟା ମାନେ ପୁରା ଖଟି ପରି ଜାଗା ଟା।
ମାନେ ଏଭିନି ଯୋଉ ଖଟି କୁହନ୍ତି ଆଉ।
ହଁ ସେଇଠି ଗୋଟେ ଆଉ ଷ୍ଟାଡିୟମ ପାଖରେ ଗୋଟେ।।
ଆଛା ଷ୍ଟାଡିଅମ୍ ପାଖରେ କଣ ମାନେ ସନ୍ଧ୍ୟା ବେଳେ ଦହିବରା ମିଳେ?
ହଁ କଟକରେ ସବୁ ଟାଇମ ଦହିବରା ମିଳେ।
ବରାମବେଳେ
ଯୋଉ ସମୟରେ ଯିବ ସେଇ ସମୟରେ ଦହିବରା ମିଳିବ।
ହୁଁ ହୁଁ।
ହଁ ବୋହୁତ ଟେଷ୍ଟ ବି ଲାଗେ ଷ୍ଟାଡିୟମ ପାଖ ଦହିବରା ବି ବହୁତ ଟେଷ୍ଟ ଲାଗେ ଆଉ ଗୋଟେ କନିକା ଛକ ପାଖେ ତ୍ରିନାଥ। ମନ୍ଦିର ଅଛି ସେଟା ବି ଏ ତ୍ରିନାଥ ଦହିବରା ଅଛି ସେଇ ବି ଟେଷ୍ଟ ଲାଗେ।
ହୁଁ।
ଟେଷ୍ଟ। ପୁରା ମାନେ ଖଟା ବରା ମିଠା ବରା ପକେଇକି ଦବ। ମସ୍ତ ଲାଗିବ।
ହୁଁ।
ତମ ଆପଣଙ୍କୁ ଦହିବରା ଭଲ ଲାଗେ?
ହୁଁ ବୋହୁତ। ଯେ ତମର ସବୁଠୁ ଯଦି କୁହାଯିବ କଟକ ର ସବୁଠୁ ନମ୍ବର ୱାନ ରେ କୋଉ ଦହିବରା ରହିବ ତାହେଲେ ସେଇଟା କୋଉ ଦହିବାର?
ସେମିତି କିଛିନାହିଁ ଫାଷ୍ଟ ତ ଫ୍ରମେସ ରଗୁ ଦହିବରା ତାପରେ ଧୀରେ ଧିରେ ସେ ସବୁ ଦହିବରା ପୁରା ଫେମସ ହେଲା ତ୍ରିନାଥ ଦହିବରା ହେଇଗଲା ଆହୁରି ସେମିତି ବୋହୁତ ଷ୍ଟାଡିୟମ ପାଖରେ ବୋହୁତ ସାରା ଦହିବରା ଅଛି ଅଛି ଶିଶୁ ଭବନ ପାଖେ ଦହିବରା ଦୋକାନ ବହୁତ ସାରା ଅଛି।
ଜି ହୁଁ ଯେମିତି କଟକରେ ଦହିବରା ଫେମସ ସେମିତି ଆଉ କଣ ଜିନିଷ ଫେମସ?
କଟକରେ ବାଲିଯା
ବାଲି ଯାତ୍ରା
ଦଶହରା ହୁଏ ବାଲିଯାତ୍ରା ତ ପୁରା ଆଠ ଦିନ ଟାଇପ ର ହୁଏ।
ଆଛା।
କେତେକ ଲୋକ ଏ ଗ ଆସନ୍ତି।
ବାଲିଯାତ୍ର ରେ ସବୁଠୁ ଫେମସ ଜିନିଷ କଣ?
ମଥୁର କେକ୍।
ଆଛା ଆଉ କିଛି?
ଯୋଉ ଜିନିଷ ପାଟିରୁ କାଢିବ ସେଇ ସବୁ ଜିନିଷ ବାଲିଯାତ୍ରାରେ ମିଳିବ।
ଆଛ ଦେଖିବା କେବେ ଯିବା ମୁଁ ଯାଇଚି। ସିଏ କିନ୍ତୁ ବହୁତ ପୂର୍ବରୁ ଯାଇଚି ମାନେ ଏବେ
ହେଲେ କାର୍ତ୍ତିକ ପୂର୍ଣ୍ଣମୀ ପରେ ବାଲିଯାତ୍ରା ଏଥର ଯିବ ମାନେ ନୋ ଫୋନ୍ ହେଲେବି ଗୋ ଗୋଟେ ଦିନ୍ ଦି ଦିନ୍ ବଢେ ବାଲିଯାତ୍ରା ନଅ ଦିନ୍ ପ୍ରାୟ ରୁହେ। କିନ୍ତୁ ରବିବାର ଦିନଟା ବହୁତ୍ ଭିଡ଼ ଥାଏ ସୋମବାର ମଙ୍ଗଳବାର କି ବୁଧବାର ଦେଖିକି ଯିବ। ବୁଲଦେଇ ଆସିବ ଦିପହର ଟାଇମରେ ଯିବ ବୁଲିକି ଆସିବ ନହେଲେ ବହୁତ୍ ଭିଡ଼ ରୁହେ।
ହଁ ମୁଁ ବି ଏଇଥିର ଯାଇଥାନ୍ତି କିନ୍ତୁ ମେନ୍ କଥାସେ ଭିଡ଼ ଯୋଗୁ ରହିଗଲି। ଡର ଲାଗୁଚି ଏତେ ଗହଳି ଭିତରେ ଉ ତାପରେ ସେଇଟାହିଁ ଡର ନହଲେ ଆଉ କିଛି ନାହିଁ।
ଆଛା ଅ ହଉ ଆଉ ମୁଁ ରଖୁଛି ଆଉ ଆଉ ଯଦି କେବେ ଫ୍ରି ହେବେ କଲ୍ କରିବେ ଆଉ।
ହଉ ହଉ ଠିକ୍ ଅଛି ହଁ ହୁଁ ହୁଁ ହୁଁ।